ହଁ ବସ୍ ଥିଲେ ଏଇଠି।
ହ ହୋ ସେ ଯାଉଛି ଘରକୁ ରଜ୍ର ପାଇଁ ଛୁଟି ନେଇକି ଆଉ ବସରେ
ଓହଁ ଗାଁକୁ ଯାଉଛନ୍ତି ଆପଣଙ୍କର
ହଁ ଗାଁକୁ କଣ ମୁଁ ଅଲଗା ଜାଗାରେ ଚାକିରି କରେ ତ ମୁଁ ଯାଉଛି। ଶାଶୁଘରକୁ ଆଉ ଭୁବନେଶ୍ୱର ଆଉ।
ଓହୋ ଭୁବନେଶ୍ବର ଇ ଶାଶୁଘର।
ଯାଉଛି ଆଉ ।
ଆପଣ ମ୍ୟାରେଜ କରିସାରିଲେଣି କିହଲି ମ୳୲ କରି ସାରଛନ୍ତି।
ହଁ ହଁ ବାହାହେଇକି ମୋର ଗୋଟେ ଛୋଟ ଝିଅଟେ ଦି ବର୍ଷର ଝିଅଟେ ଆଉ ମୁଁ ବା ଚାକିରୀ ଗୋଟେ ଜାଗାରେ କରେ। ତ ମୁଁ ଅଲଗା ଜାଗାରେ ଆଉ ମୋ ହଜବେଣ୍ଡ ସିଏ ଭୁବନେଶ୍ବରରେ ସିଏ ସେଠି ସେଠି ଚାକିରି କରନ୍ତି ତ ମୋ ଶାଶୁ ଶ୍ୱଶୁରା ଆସି ସେଇଠି ରୁହନ୍ତି। ଆଉ ମୁଁ ଗୋଟେ ଅଲ ଜାଗାରେ ହୁଏ ଶନିବାର ରବିବାର ହେଲେ ଛୁଆକୁ ନେଇକି ଯିବା ଆସିବା କରେ ଆଉ। ତ ଏବେ ଛୁଟି ର ହଁ ରାଜ ଅଛି। ତ ସେଥିପାଇଁ ଯାଉଛୁ ଆଉ। ଆଉ ଆପଣଙ୍କ ହଁ ହଁ ଆପଣଙ୍କର କଣ ରଜ
ନାଇଁ ଆମର ତ ରଜା ଏମିତି ଗାଁ ରେ ପାଳନ କରାଯାଉଛି। ଆମ ଯଉ ସବୁ ଝିଅ ମାନେ ଗାଁ ରେ ମିଶିକି ସମସ୍ତେ ତ ଆଗରୁ ସେମିତି ଦୋଳି କରୁ ଏବେ କିନ୍ତୁ ଯୋଉ ଗାଁରେ ଭାଇ ମ ଅଛନ୍ତି ଯୋଉମାନେ ସେମାନେ ସବୁ ଦି ବର୍ଷ ହେଲାଣି। ସବୁ ଗାଁ ରରୁ ଦେଖିକି ରଜ ଉତ୍ସବ ଏମିତି ଗୋଟେ କରୁଛନ୍ତି ଆଉ। ତ ଗାଁ ରେ ଏମତି ଅଲଗା ଅଲଗା ସବୁ ଦୋଳି ବନା ହଉଛି। ତାପରେ ପିଲାମାନଙ୍କୁ ଛୋଟ ଛୁଆ ମାନଙ୍କୁ ନେଇକି ଡ୍ୟାନ୍ସ ଆଉ ସେମାନେ ଆକ୍ଟିଙ୍ଗ ରୋଲ ଏ ସବୁ କରୁଛନ୍ତି। ଆଉ ଭଜନ କିଏ ବା ଯେକୌଣସି ଗୀତ ଗାଉଛନ୍ତି। ତାପରେ ଯୋଉମାନେ ବୋହୁ ମାନେ ସେମାନଙ୍କ ପାଇଁ କରିଛନ୍ତି। ଝୁଟି ପକେଇବେ ଆଉ ଆମେ ଯୋଉମାନେ ଝିଅ ମାନ ଆମ ପାଇଁ କରିଛନ୍ତି ମୁରୁଜ ପକେଇବା ପାଇଁ।
ଓହୋ ଆଛା ଆଉ ସେଇପଟେ ହଁ ହଁ ମୁଁ କହିଲି ସେପଟ ଏ ବର୍ଷା ଫର୍ଷା ହେଇଛି କି ଆଜି।
ହଁ ଏବେ ହେଇନି ତ କିନ୍ତୁ ଉଠିକି ବୋହୁ ଜୋରସେ ଅନ୍ଧାର କରିକି ରଖିଲାଣି।
ଓ ହୋ ମୁଁ ରାସ୍ତାରେ ଯାଉଛି ବର୍ଷା ହଉଛି। ତ କଣ ଏଥର ରଜ ଦେଖିବା ବର୍ଷା ପଡିବ ନା ଏମତି ଗୁଳୁଗୁଳି ଗରମ ଏତେ ହବ। ନା କଣ ଅବଶ୍ୟ ଗରମ ହେଲେ ଚଳିବ ରଜ ଟିକେ ଦୋଳି ଫୋଳି ଖେଳିବ। ଆଉ ବର୍ଷା ହେଲେ ତ କିଛି କରିପାରିବନି।
ହଁ ବର୍ଷା ହେଲେ ବି ଖରାପ ହେଇଯିବ। ବେଶୀ ଗରମ ହେଲେ ବି ଖରାପ ହେଇଯିବ। ଏମିତି ଖାଲି କାଁଳିଆ ପାଗ କଲେ ଭଲ।
ହଁ କୁହନ୍ତି ତ ରଜରେ କାଉଁଳିଆ ପାଗ ରହିବା କଥା। କିନ୍ତୁ ଆଜିକାଲି ତ ପରିବେଶ ଏତେ ଇଏ ହେଲାଣି ଯେ ଗରମ ଅ ଯାଉ ସେପ୍ଟେମ୍ବର ଅକ୍ଟୋବର ଯାଇନି
ହଁ ବହୁତ ଜୀ ଗରମ ହଉଛି ଗୁଳୁ ଗୁଳି ବି ହଉଛି। ଆପଣ କଣ କ ଜବ କରୁଛନ୍ତି ଆଣ୍ଟି।
ହଁ କଣ କହୁଥିଲେ।
ହଁ କହିଲି କହିଲେ ଆପଣ କଣ ଯ କରଛନ୍ତି।
ଡିପାର୍ଟମେଣ୍ଟ ଅଛି ଯୋଉଥିରେ ମାନେ ମୁଁ ଗୋଟେ ପୋର୍ଟରେ ଚାକିର କରୁଛି ମାନେ ଯୋଉ ଯେମତି ପାରାଦୀପ ପୋର୍ଟ ଅମ ଆଉ ଗୋଟେର୍ଟ ଅଛି ସେଇଥିରେ ଚାକିର କରେ।
ଅ ହଁ।
ସେଇଠି ରୁହେ ବାହାଘର ପରେ ହ ବାହାଘର ଆଗରୁ ସେଇଠି ଚାକିରରି କରୁଛି ତ ଆଉ ବାହାଘର ପରେ ବି ଛୁଆ ସହିତ ସେଇଠି ଅଛି ଅବିକା ଟ୍ରାନ୍ସଫର ପାଇଁ ଚେଷ୍ଟା କରୁଛି ଛୁଆର ବି ପଢାପଢି ଅଛି ନା। ସେଇ ପାଇଁ ଚେଷ୍ଟା ଆଉ ଆପଣ କଣ କରନ୍ତି?
ମୁଁ ଏବେ ଫ୍ଲାସି ସେ ଖେଣ୍ଡିଆରେ ପଡୁଛି।
ଓ କହୁଛିରେ ସାଇନ୍ସ ଆ
ହଁ ସାଇନ୍ସରେ ଫିସିଜିିକସ ଆନର୍ସ।
ଓ ମୋର ବି ଫିିଜିକସ ଅନରସ ଥିଲା ମୁଁ ଯେତେବେଳେ ପଢୁଥିଲି। ଭଲ ହଉ। ସମୟରେ ତାହଲେ ଆପଣ କଣ ମାଇରରେ ରଖିଛନ୍ତି ନା କଣ?
ହଁ ମ୍ୟାଥ ରଖିଥିଲ।
ହଁ ହଁ ଆଉ ଏବେ କଣ ସେ ସେକେଣ୍ଡ ଇୟର ଚାଲିଛି।
ହଁ ସେଖେଣ୍ଡ ୟର ଚାଲିଛି।
ଆଉ କଣ ହ କଣ ହ ଭବିଷ୍ୟତରେ ଇଚ୍ଛା ଅଛି କୋଉ ଲାଇନ ରେ ଯିବା ପାଇଁ?
ମୋର ତ ସେମିତି କିଛି ଭାବିନି ପ୍ଲସ ଥ୍ରୀ କରିଛି ସରିବ। ମୋର କିନ୍ତୁ ଇଛା ଥିଲା କି ମୁଁ ପ୍ଲସ ଟୁ ପରେ ବି ସିଏ କରିଥାନ୍ତି। ତ ଟିକେ ଏମତି ପଇସା ଟିକେ ଅସୁବିଧା ହେଲା ଆଉ କ ହେଲାଣି ତ ବାଧ୍ୟ ହେଇକି ପୁଣି ପ୍ଲସ ଥ୍ରୀ କଲି।
ନାଇଁ ନାଇଁ ଭଲ ନା। ସେଟା ଭଲ ଥିଲା କିନ୍ତୁ ଯେବେଠୁ ଏଆଇ ମାର୍କେଟ ଷ୍ଟାର୍ଟ ହେଲାଣି କମ୍ପ୍ୟୁଟର ଆଉ ସବ ସଫ୍ଟୱେର ରିଲେଟେଡ୍ ଯୋଉ ମାର୍କେଟ ମଟା ବହୁତ ଡାଉନ ହେଇଗଲା ତ ବରଂ ବିଏ ସେଟା କରି ଭଲ କଣ ବି ସେଟା ହେଇଛି ମାନେ ଆପଣଙ୍କ ପାଇଁ ବହୁତ ଗୁଡା ରାସ୍ତା ଚାାଲି ଅଛି ଆପଣ ଯୋଉଠି ଚାହିଁବେ ସେଇଠି ଯାଇପାରିବେ ବେଶିଏ କଲ କଣ ଗୋଟିଏ ଗୋଟିଏ ଗୋଟିଏ ରାସ୍ତା ଆପଣଙ୍କ ପାଇଁ ଖୋଲା ଯଦି ବି ଏସ୍ ସି କରୁତେ ପଣ ଆପଣ ଯୋଉଠି ଚାହିଁଲେ ଗମେଣ୍ଟ ପାଇଁ ହଉ କି ଯାହା ବି ପଢିବାକୁ ଚାହିଁବେ ପଢି ପାରିବେ। ତ ସେଇଟା ଗୋଟେ ଫାଇଦା ବିଏସ୍ ସ ର ତାପରେ ଆଉ ଗୋଟେ ଜିନିଷ ଯେହେତୁ ବିଏସ୍ ସି ଟା ଏତେ ମାନେ କଷ୍ଟ ନୁହଁ ସେମିଷ୍ଟାର ୱାଇଜ ଆପଣ ପ ଏଇ ସମୟରେ ସମୟ ଟାକୁ ବ୍ୟବହାର କରିପାରିବେ ମାନେ ଏମତି କମ୍ପିଟେଟିଭ ଏକ୍ଜାମ
ହଁ ସେଇ ସବୁ ପାଇଁ।
ହଁ ସେଇ ସବୁ ପାଇଁ ପଢାପଢି ଆଜିିକାଲି ତ କୋଚିଂ ସବୁ ଜିନିଷରେ ଯିବାକୁ ପଡୁନି ଅନଲାଇନ ସବୁ ବ୍ୟବସ୍ଥା ଅଛି। ଏକ୍ଜାମ ଫକ୍ଜାମ ପାଇଁ ପ ବା ପାଇଁ ସେଇ ସବୁରେ ବରଂ ଅ ପଢାପଢି କଲେ ଭଲ ରହିବ। ଆପଣ କଣ କି କିଛି ପ୍ରିପାରପାର ହଉଛନ୍ତି?
ହଁ ମୁଁ ତ ଯେମେସାଇମେନ୍ ପିଲାର କରିଥିଲି ଦେଇଥିଲି ତ ଆମର ଟିକ ଜେନେରାଲ ତ ଟିକେ ପର୍ସଡେ ଦେଇ କଟିଗଲା ଆଉ।
ଓହୋ ନାଇଁ ନାଇଁ ଏବେ ବହୁତ ଭଲ ଟାଇମ୍ ଏବେ ତ ସେକେଣ୍ଡ ଇୟର ଚାଲିଛି ଏବେ ବି ଆପଣଙ୍କ ପାଖରେ ବର୍ଷ ଦେଢ ବର୍ଷ ଅଛି। ଏବେ ମାନେ ପଢା ଶଇତ ଯେତିକି ଟାଇମ୍ ପାଉଛନ୍ତି ମାନେ ଚେଷ୍ଟା କରନ୍ତୁ ଗମେଣ୍ଟେ ଚାକିରି ପାଇଁ ଆଜି କାଲି ତ କେତେ କଣ ଇଏ ହେଇଗଲାଣି ସବୁ ଟପ୍ ହେଇଗଲାଣି ଦେଖୁଛନ୍ତି ଆଉ ଯେହେତୁ ଗୋଟେ ଝିଅ ପିଲା ମୁଁ ବି ଗୋଟେ ଚାକିରୀ କରୁଛି ପ୍ରାଇଭେଟ ରେ ମୁଁ ଜାଣିଛି ମାନେ କେତେ କଷ୍ଟ ଏ ସବୁ ଜିନିଷ ଯାହା ହେଲେ ବି ଝିଅ ପିଲାଟକୁ କଣ ଆଜି ନହେଲେ ବି କାଲି ଯିଏ ଗୋଟେ ବାହା ହେକି ଛୁଆ ହେଲା ପରେ କୌଣସି ନା କୌଣସି ସମୟରେ କିଛିଟା ଜିନିଷରେ କମ୍ପ୍ରମାଇଜ କରିବାକୁ ପଡ଼େ। ସେଇଥିପାଇଁ କୁହନ୍ତି ଯେ ଗମେଣ୍ଟ ଚାକିରରି ଟା ବହୁତ ଭଲ ମୁଁ ମାନେ ମୋ କଥା କହୁଛି ମତେ ମୁଁ ଯେତେବେଳେ ପ୍ଲସ ଟୁ ସରିଥିଲି ଆମର ସାଇନ୍ସ ପ୍ଲସ ଟୁ ସାଇନ୍ସ ସରିଲା ବେଳେ ଟିଚର୍ ଚାକିରି ଏମିତିଆ ପ୍ରଶ୍ନ ସେ ସାଙ୍ଗେ ଯିଏ କରଛି ଆପ୍ଲାଏ କରିଛି ମିଳିଥିଲା। କିନ୍ତୁ ମୁଁ କଣ କହିଲି ମୋ ବାପା ମା ଶିକ୍ଷକ ମୁଁ କହିଲି ନା ନା ମୁଁ ଶିକ୍ଷକି ହେମି କିନ୍ତୁ ଦେଖନ୍ତୁ ସେଇ ଶିକ୍ଷକ ଏବେ କେତେ ଟଙ୍କା ଦରମା। ମୁଁ କହିଲି ନା ମୁଁ କରିଥିଲେ ତାପରେ ପୁଣି ଏମିତି ଗ୍ରାଜୁଏସନ୍ କରୁଥିଲି ଗୋଟେ ଭେକ୍ଟେନେରିର ଏଲାଇ ପୋଷ୍ଟ ଅଛି ସେଇଟାତେବେଳେ ମାର୍କ ଅନୁସାରେ ମିଳଥିଲା ତ ମତେ କଣ ହେଇଥିଲା ଆମ ଡିିଷ୍ଟିଟିରେ ମୋ ନମ୍ବ ମାନେ ଏକ ନମ୍ବର ରେ ଥିଲି ମତେ ମୁ ନେଇଥିଲା ସେଇ ତାକୁ ମୁଁ କଇଲି ନାନା ମୁ ସେ ଚାକିରି କରିବି କିନ୍ତୁ ଏବେ ସେଇ ସବୁର ଇଏଟା ମୁଁ ଭାବ ସେଇ ସବୁ ପାଇଁ କେତେ ପରୀକ୍ଷା କେତେ ଇଣ୍ଟରଭି୍ୟୁ କେତେ କଣ ଦେବାକୁ ପଡୁଛି କିନ୍ତୁ ସେ ସେତେବେଳେ ମୋ ସେତେବେଳେ ମ ପ୍ଲସ୍ ଟୁ ପ୍ଲସ୍ ଥ୍ରି ବେଳେ ମତେ ମିଳିଥିଲା। ମୁଁ ଛାଡି ଦେଇଚି ଅ କିନ୍ତୁ ଏ ଏବେ ସେଇ ଇଏଟା ଆଉଚିଯେ ବରଂ ସେଇଠି ଥିଲା ଆଜିକୁ ଏଇ ଦଶ ବାର ବର୍ଷ ହେଇଯାଆନ୍ତା ଚାକିରି କରିଚି। ଏ କେତେ ପ୍ରମୋସନ ପାଇ ଏରା ଆଉ କେ କେତେ ବର୍ଷ ଗଲେ ଏଇଥିରେ ଲାଗିସାର କେତେ କଣ ହେଇଯାଏ ସେଇଥିପାଇଁ ମୁଁ ସମସ୍ତଙ୍କୁ ଯୋଉ ଝିଅ ପିଲା ଅଛନ୍ତି ମୁଁ ସେମାନଙ୍କୁ ସଜେଷ୍ଟ କରେ ଯେ ଦେଖ ସମୟ ଥିବା ବେଳେ ହିଁ ଗମେଣ୍ଟ ଫମେଣ୍ଟ ପରୀକ୍ଷା ଦିଅ ପଢାପଢି କର। ମୋ ବା ପା ବି ମତେ ବୋ କହିଲେ ଏମିତି କିଛି ମାନେ ପଢାପଢି କି କୌଣସି ଜିନିଷ ର ଯେହତୁ ଘରେ କିଛି ଅଭାବ ନଥିଲା ମୁଁ ଏକୋଇଶି ବର୍ଷରୁ ଚା ଚାକିରି କଲେଣି ମୋ ବାପା ମତେ ସବୁବେଳେ ବୁଝଉଥିଲେ ତୁ କାହିଁ ଏତେ ଜଲ୍ଦି ଚାକିରି କରୁଚୁ ତୁ ଆଉ ପଢୁନୁ ମୁଁ ଆଉ ଶୁଣିଲି ମୁଁ କହିଲି ନାଁ ମୁଁ ଚାକିରି କରିବି। ମୋର ଆଉ ପଢିବାର ନାହିଁ କିନ୍ତୁ ଏବେ ବୁଝୁଚି ମ ଯୋଉ ଏକୋଇଶ ବର୍ଷରୁ ଚାକିରି କରିୁଚି ମୁ ଏବେ ଆଉ ଛଅ ବର୍ଷ ପଢିଥିଲେ ଗମେଣ୍ଟ ଫମେଣ୍ଟ ଆଉ ଟିକେ ଭଲରେ ଲାଗିଯାଇଥାନ୍ତା। ଏବେ ଯେତେବେଳେ ଚାହୁଁ ଏବେ ଦଶ ବର୍ଷ ପରେ ପଢିବାକୁ ଚାହିଁଲେ ଛୁଆ ସହିତ ଇଏ ସହିତ ପଢି ପାରୁନି।
ହଁ ହଁ ସବୁ ଗୁଡାକ ଦେଖିଲା ବେଳକୁ ଆଉ ଟାଇମ୍ ହୋଉନଥିବ।
ହୁଁ ସମୟ ଥିଲା ବେଳେ ଯେତେ ପଧିଦେବେ ଭଲ। ହଁ ହଁ। ଆଉ ଆଜି କଣ ଖାଇବା ପିଇବା ହେଇଥିଲା ଘରେ?
ଆଜି ମୋର ଟିକେ ଜନସେବା କେନ୍ଦ୍ର ଟିକେ କାମ ଥିଲାତ ପଳେଇଥିଲ ଦିନରେ ତ ମାାମ ଖାଲି ଗରମ ଭା ତ ଡାଲମା ବନେଇଥିଲେ ଆଉ ଛତୁ ଆମ ଗାଁକୁ ଏମିତି ବିକ୍ରି କରି ଆଣି ଆଣୁଚ ତ ଛତୁ ରଖିଥିଲେ ଯେ ଆସିଲା ବେଳକୁ ସାଙ୍ଗେ ସାଙ୍ଗେ ଭାଜିକି ସେତିକି ଆଉ ଆମ୍ବ ଖାଇଥିଲି।
ହଁ। ଆଉ ଆମ୍ୱ କଣ ମାର୍କେଟୁ ଆଣିଥିଲେ ନା ଗଛରେ ଘରେ?
ହଁ ଆମର ଜଣେ ମାମା ଅଛନ୍ତି ପଡୋଶୀ ତ ସେ ଦେଇଥିଲେ ଆମ ଘର ତାଙ୍କ ବୋହୁ ତାଙ୍କ ଘରକୁ ଯାଇଥିଲେ ତ ଆଣିଥିଲେ ଯେ ଦେଲେ ଆମର ଗଛ ନାହିଁ। କିଣିକି ଆଣୁ କିନ୍ତୁ ସେଇ ମାମା ଦେଇଥିଲେ ଆଉ।
ଓହୋ ଆମର କିନ୍ତୁ ଆମ ଶାଶୁରେ ମୋ ଶ୍ୱଶୁର ଗୋଟେ ଗଛ ଲଗେଇଥିଲେ ଏଇଥର ନୂଆ ଫଳ ଆର ବର୍ଷ ଦେଇଥିଲା। ଏତେ ଏତେ ମିଠା ହେଇନଥିଲା। କିନ୍ତୁ ଏଇ ବର୍ଷ ଆମ ଗଛର ଫଳ ଆମ୍ବ ପୁରା ମାନେ କଞ୍ଚାରେ ପୁରା ଖଟା ଯେମତି ପା ଚି ଯାଇଛି ମାନେ ଏତେ ମିଠା ଯେ ଏ ଆଉ କହିବାକୁ ନୁହଁ। ଏତେବେ ବଢିଆ ଆମ୍ବ ଫଳ ମାନେ ପ୍ରଥମ ର ଦେଇଛି ଫଳ ବଢିଆ ଦେଇଛି ଏଇଥର। ପ୍ରଥମ ଥର ରେ ଆମେ ଆମ୍ବ ଆଉ ଏତେ କିଣା କିିଣି କରିନୁ ଯାହା ଗଛରୁ ଖାଇଛୁ ଖାଇଛୁ।
ଅହୋ ହଁ ଘ ଗୋଟେ ଗୋଟେ ଗଛରେ ଏମିତି କଞ୍ଚାଥିଲା ବେଳେ ବହୁତ ଖଟା। ପାଚି ଗଲେ ମିଠା ଲାଗେ। ମୋ ମାମୁଁ ଘରେ ବି ସେମିତି ଗଛଟା ଅଛି ସେଟା ବି ସେ ସେ ପାଚି ଗଲେ ପୁରା ମିଠା
ହଁ ହଁ ହ ହ ହ।
ଆ ଆପଣଙ୍କ ଘର କୋଉଠି ଆଂଟି?
ମୋର ଆମ ଘର ହଉଛି ଏପଟେ ଭୁବନେଶ୍ୱର ହିଁ ସେଠି ଶାଶୁଘର। ଆଉ ସେ ଆମେ ଯିବା ସେଇଠି ମାନେ ମ ସ୍ଵାମୀ ଶାଶୁ ଶ୍ୱଶୁର ସବୁ ସେଇଠି ରୁହନ୍ତି। ଆଉ ମୁଁ ଏଇପଟ ସେ ଯୋଉ ଚାକିରୀ କରୁ ସିଏ ଏପଟେ ଭଦ୍ରକ ବାଲେଶ୍ଵର ଆଡିକି କରୁଛି ତ ଚାକିରି? ଆଉ ସେପଟୁ ମୁଁ ଯିବା ସେୟା କରେ ମତେ ତ ତିନି ଘଣ୍ଟା ସମୟ ଲାଗେ ଯିବା ଆସିବାକୁ ହି। ଆଉ ଯିବା ସେଆ ମାନେ ସବୁବେଳେ ନୁହଁ ଶନିବାର ଆମର କମ୍ପାନୀ ଗାଡି ଅଛି। ଶନିବାର ସିଏ ଯାଏ ଆମର ତାପ ମାନଙ୍କୁ ନେଇକି ଆଉ ଭବନ ଭୁବନେଶ୍ଵରରେ ଯାଏ। ପୁଣି ସୋମବାର ଆ ନେଇକି ପହଞ୍ଚେଇଦିଏ କମ୍ପାନୀରେ। ତ ସେଇଥିରେ ମୁଁ ଝିଅ ଆଉ ମୁଁ ଯିବା ଆସିବା କରିବୁ ଏଇଥର ଛୁଟି ଅଛି ତ ମାନେ ଛୁଟି ଅ ନହେଲେ ଛୁଟି ଅଛି କିଛି ତ ସେଇଥିପାଇଁ ମୁଁ ଟିକେ ପ ଇଏ ଅଛି ରଜ ଅଛି କହିକି ଝିଅ ଖାଲି କହୁଥିଲା ଯିବି ଘରକୁ ଯିବି ହଉଥିଲା ଏଇ ଛୁଟିରେ ଛୁଟି ନେଇକି ଆସି ଯାଇଛି ଆଉ।
ଓହୋ ହଉ ଆଣ୍ଟି ମୁଁ ରଖୁଛି ଆପଣଙ୍କୁ ପରେ ଲଗେଇବି।
ଆଜ୍ଞା।
ହଁ